ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ୍ ନ ହଁ ମ୍ୟାଡ଼ାମ ନମସ୍କାର।
ଆଉ କଣ କରୁଛନ୍ତି ଏତେ ସକାଳୁ ସକାଳୁ ଏବେ କଣ କରୁଛନ୍ତି?
ଏବେ ଗାଧୋଇକି ଆସିଲି ଆଉ ଆପଣ?
ମୁଁ କହିଲି ମ୍ୟାଡ଼ାମ ମୁଁ ଏବେ କଣ କରୁ
ଏବେ ଗାଧୋଇକି ଆସିଲି ବସିଛି ଆଉ ଆପଣ?
ମୁଁ ନାଇଁ ଗାଧେ
ଏବେ ଗାଧୋଇବି ଆଉ।
ସେ
ତ ଆପଣ ଏଇ ସକାଳୁ ଏଇ ନା କଣ ଖାଇବେ?
ସକାଳେ ଯାହା ହେଇଥିବ ଉପମା ନହେଲେ ସିମେଇ
ଅ ହଁ! ତ ଆଉ ତାପରେ ଆଉ ଜଣେ ଜଣେ ଅଛନ୍ତି ସକାଳୁ ପୁରା ମାନେ ଉଁ କଣ କହିଲେ ମଇଦାର ଖାଇବା ବି ଖାଉଛନ୍ତି। ଏ ନା ଆମର କଣ କହିଲେ? ପରଟା କିମ୍ବା ରିଟି ଆପଣ ଯେମିତି କହିଲେ ଉପମା ସିମେଇ ଏସବୁ ଖାଇଲେ ଦେହ ପାଇଁ ଭଲ ତ ଆଉ ଯଦି ସେ ଯୋଉ ହେଭି ଖାଇବା ଖାଉଛନ୍ତି ସେ ମାନେ ସକାଳୁ ପୁରା ହେଭି ଖାଇବା ଖାଉଛନ୍ତି। ମଇଦାର ଖାଇବା ମ୍ୟାଗି ଖାଉଛନ୍ତି। ନ ନାଇଁ ଉ ଯାହାବି ହେଇଥାଉ ସେ ମଇଦାର ଖାଉଛନ୍ତି ସେଇଟା କିନ୍ତ ଦେହ ପାଇଁ ଜମା ବି ଭଲ ନୁହଁ। ଓହୋ! ଆପଣଙ୍କୁ ଆଜି ସକାଳ ଟାଇମ ଟା ଭଲ ଲାଗେ ନା ଏମିତି ଗରମ ହବନି ଏମତି ମାନେ ସକାଳ ଟାଇମ ଟା ଗରମ ହଉନି ନା ଆପଣଙ୍କୁ ଭଲ ଲାଗେ?
ହଁ ବହୁତ ଭଲ ଲାଗେ ସକାଳୁ ସକାଳୁ ଥଣ୍ଡା ଲାଗେ। ବହୁତ ଭଲ ଲାଗେ ସକାଳ ଟାଇମ ଟା।
ଏବେ ତ ଆଉ ଟିକେ ପରେ ପରେ ମାନେ ଖରାପୁର ଜର୍ଜର ମାଡି ଆସିବ।
ହଁ।
ଆଉ ଆପଣଙ୍କ ଆଡେ ଗରମ କେମିତି କଣ?
ଗରମ ତ ବହୁତ ଜୋରରେ ହଉଛି।
ଓ ହଉ।
ଆଉ ଆପଣଙ୍କ ଆଡେ?
ହଁ ଗରମ ପୁରା ଯେତିକି ଗରମ ହଉଛି ସେତିକି ଗୁଳୁ ଗୁଳି ବି ହଉଛି ଖରା ବି ହଉଛି ମାନେ କ କହିବୁ କେ ଏତେ ଗରମ ଯଦି ଅସହ୍ୟ ଗରମ ଯଦି ଆଉ କିଛି ଦିନ ଏମିତି ଗର ଗରମ ହବ ସମସ୍ତଙ୍କର ଅସୁଘାତ ଘାତ୍ ହେଇଯିବ କିଛି ଦିନ ପରେ। ମ୍ୟାଡ଼ାାମ ଏବେ ମାନେ ବେଶୀ ଦେଖିବାକୁ ମିଳୁଛି ଲୋକମାନେ ମୋଟା ହେଇଯାଉଛନ୍ତି। ତ ଆମର ଯୋଉ ଫାଷ୍ଟଫୁଡ ଜିନିଷ ମଇଦା ଏସ ସବୁ ମାନେ ଦେହପାଇଁ କା ପୁରା ମୋଟା କରେଇ ଦେଉଛି। ତ ଏ ସବୁ କେମିତି କଣ କଲେ ମାନେ ଲୋକମାନେ ଛାଡିବେ? ଏସବୁ କଣ ଆପଣଙ୍କୁ ଏଇ ବିଷୟରେ କିଛି ଜଣା ଅଛି କେମିତି କଲେ ଗୋଟେ ଯେ ସ୍ ସେ ଲୋକମାନେ ସବୁ ଛାଡ଼ିବେ।
ସବୁବେଳେ ଯଦି ଲୋକମାନେ ଘରେ କରିକି ଖାଇବେ ତାହେଲେ ଏ ଲୋକମାନେ ସେଇ ଜିନିଷ ଗୁଡାକ ଛାଡି ପାରିବେ ଆଜିକାଲି ଲୋ ଲୋକ ତ ସବୁବେଳେ ମାନେ ବାହାରେ ହିଁ ଖାଉଛନ୍ତି କଣ କହିଲେ? ହ୍ୟାଲୋ।
ତ ସେଇଟା ହିଁ ଖାଇବନି।
ହ। ହ୍ୟାଲୋ। କ କହିଲେ?
ସେଇଟା କହିଲି ଆପଣଙ୍କୁ ଶୁଭୁନି?
ନାଇଁ ଭୟସ କଟ ହଉଛି ଟିକେ ଟିକେ ହଁ କୁହନ୍ତୁ? କୁହନ୍ତୁ କୁହନ୍ତୁ? ହ୍ୟାଲୋ।
ହଁ ମାନେ ହଁ ଆପଣଙ୍କୁ
ହ୍ୟାଲୋ।
ହଁ ହଁ କୁହନ୍ତୁ?
ଅ ଆପଣଙ୍କୁ ଶୁଭୁନଥିଲା?
ନାଇଁ ଭଏସ୍ କଟ ହଉଛି।
ଅ ହଁ। ଖାଇବେ ନା କଣ ଖାଇବେ ଯେତେବେଳେ ମଧ୍ୟାହ୍ନ ଟାଇମ ଟା ସେତେବେଳେ କଣ ଖାଇବେ?
ନାଇଁ ବାରଟା ବେଳକୁ ଯାଇକି ଖାଇବି ପଖାଳ।
ହୁଁ।
ତାପରେ ଯାଇକି ଆଉ ଯାଇକି ଦିଟା ତିନିଟା ବେଳକୁ ଆଉ ଟିକେ ଭାତ ଖାଏ ଆଉ।
ଓ ହୋ।
ଆଉ ଆପଣ?
ଓ ହଉ, ହଉ। ହଁ ମୁଁ ସେଇ ଦିଟା ବେଳକୁ ଭାତ ଖାଇବି, କାହିଁକି ନା ଆମର ଟିକେ ଲେଟ୍ ହେଇଯାଏ ଖାଇଲା ବେଳକୁ।
ହୁଁ।
ତ ଦିଟା ବେଳକୁ ଜେହେତୁ ଖାଇଦିଏ। ଆଉ ସନ୍ଧ୍ୟା ବେଳେ କିଛି ଖାଏନି ଯଦି ବି ଇଚ୍ଛା ହୁଏ ତାହେଲେ ବିସ୍କୁଟ ଦିଟା ଖାଇଦିଏ।
ହୁଁ।
ଆଉ ରାତିକି ଯାହା ଖାଇବା ଆଉ, ରାତିକି ରୁଟି ହଉ, ଭାତ ହଉ ଯାହାବି କିଛି ବି ହଉ ହେଲା ରାତି କି ମୁଁ ଖାଏ। ଯେତେବେଳେ ଦେଖିକି ଯଦି ଅଧିକ ଅତିରିକ୍ତ ଗରମ ହଉଥିବ ତ ତାହେଲେ ତ ରୁଟି କରିବା ବହୁତ କଷ୍ଟ ହେଇଯାଉଛି। ନାଁ, ତ ସେଥିପାଇଁ ରା ଦି ପହରେ ଯୋଉ ଭାତ ଟା ରୋଷେଇ ହୁଏ ଆମର ଭାତ ଟା ରୋଷେଇ ହୁଏ। କେତେ ଏଗାରଟା ରୁ ବାରଟା ଭିତରେ ଭାତ ଟା ହେଇଯାଏ। ତ ସେ ଭାତକୁ ପଖାଳି ଦଉ। ପଖାଳି ଦେଲେ ସେଇଟା ସଜ ଭାତ ହେଇଯାଏ ନାଁ, ତ ସେଇ ସଜ ଭାତ, ପଖାଳ ମାନେ ସାଙ୍ଗେ ସାଙ୍ଗେ ନହଁ ଖାଇସାରିଲା ପରେ ଯାହା, ଯାହା ଭାତ ବଳେ ତାକୁ ପଖାଳି ଦଉ। ତ ସେଇ ସଜ ଭାତ ଆଉ ଯାହାବି ଥିଲେ, ତାକୁ ଲଗେଇ ଖାଉ ଆଉ। ତ ଆପଣଙ୍କୁ ଭଲ ଲାଗେ ପଖାଳ ଭାତ, ସଜ ଭାତ ନା ଗରମ ଭାତ?
ନାଁ, ନାଁ ଗରମ ଭାତ ଟୋଟାଲି ବି ଭଲ ଲାଗେନି। ହୁଁ ସଜ ଭାତ ହଁ ସଜ ଭାତ, ପଖାଳ ଭାତ ଭଲ ଲାଗେ ଗରମ ଭାତ ଟୋଟାଲି ବି ନୁହଁ। ନାଇଁ ଖାଏ ଯେ, କିନ୍ତୁ ମାନେ ଭଲ ଲାଗେନି। ଏତେ ବି ଭଲ ଲାଗେନି।
ଓହ୍, ଓହୋ। ମତେ କିନ୍ତୁ ମ୍ୟାଡ଼ାମ ସବୁ କିଛି ଭଲ ଲାଗେ। ପଖାଳ ଭଲ ଲାଗେ, ସଜ ଭଲ ଲାଗେ। ଆଉ ଗରମ୍ ଭାତ ବି ଭଲ ଲାଗେ। ମୁଁ ସବୁକୁ ମିକ୍ସ କରି ଖା ମାନେ ମୁଁ ସବୁଥୁରୁ ଅଳ୍ପ ଅଳ୍ପ କରିକି ଖାଏ। ମୁଁ ଏମିତି ନୁହଁ କି ଏଇଟା ଖାଇବି ମାନେ ଏଇଟା ଖାଇବି ମୁଁ ମାନେ ସବୁ କିଛି ତେ ଅଲଗା ଅଲଗା ମାନେ ଖାଏ। ସବୁ ମତେ ଭଲ୍ ଲାଗେ। ଆଉ ଆପଣ ମାନେ ମୁଁ କେତେ କଣ ପର୍ବ ର ନାଁ ଜାଣିଛନ୍ତି? କେତେ କଣ ପର୍ବ ଆପଣଙ୍କ ଆଡ଼େ ପାଳନ କରୁଛନ୍ତି?
ଆମର କୁମାରପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ରଜ, ଆଉ ରଥ
ଆଜ୍ଞା, ଆଜ୍ଞା। ଘରେ ଆଉ ତ ଜାଣିଥିବେ ଛୋଟ୍ ମଁ ହଁ ତାପରେ ଆହୁରି ଘରେ ଛୋଟ ମୋଟ ପୂଜା କରନ୍ତି ଓଷା କରନ୍ତି ମାଁ ମାନେ। ଆପଣ ସେ ବିଷୟରେ ଜାଣିଛନ୍ତି। ଛୋଟ ମୋଟ ପୂଜା କରନ୍ତି, ଛୋଟ ମୋଟ ହେଲେ କଣ ମାନେ ଯୋଉଟା ଆମର ଏଇ ଯୋଉଟା ଟା ରଥ ଯାତ୍ରା ଏଇଟା ବା ହାରେ ବି ହଉଛି। ଘରେ ବି ହଉଛି। କିନ୍ତୁ ଆମ ଆମର ଛୋଟ୍ ମୋଟ୍ ପୂଜା ମାନେ ଆମ ଘରେ ଯୋଉଟା ହଉଛି ବାହାରେ ସେଇଟା ହଉନଥିବ। ତମର ଏମିତି ଗୋଟେ ପୂଜା ଅଛି କିଛି ଜାଣିଛନ୍ତି?
ଏମିତି
ତ ମ୍ୟାଡ଼ାମ ମୁଁ ବି କିଛି ଜାଣିଚି। ଉଁ ଗୋଟାଏ ହୋ ମାନେ ଥାଏ ବୁଦ୍ଧେଇ ଓଷା ତ ସେଇଟା କରନ୍ତି ଗୋଟେ ଝିଅ ମାନେ କରନ୍ତି। ଖୁଦୁରୁକୁଣୀ ତାପ। ତାପରେ ହୁଁ ତାପରେ କହନ୍ତି ଯେ ଗୋଟେ ଷଠି ଓଷା ଥାଏ। ତ ଷଠି ଓଷା ହୁଏ ତାପରେ ଆଉ ଗୋଟେ ଶାମ୍ବ ଦଶମୀ ଥାଏ। ତାପରେ ଏମିତି ମାନେ ବହୁତ କିଛି ମା ମାନେ ଓଷା କରନ୍ତି।
ଶାମ୍ବ ଦଶମୀରେ ମାନେ। ସମସ୍ତଙ୍କ ଘରେ ଘରେ ବୁଲିକି ଆ ଖାଉ ବହୁତ ଭଲ ଲାଗେ।
ହଁ ବେସି ସେ ବି। ଏଥିରେ ଟିକେ କହିଲେ କେମିତି କ'ଣ ମାନେ ଖାଅ କେମିତି କ'ଣ ହୁଏ।
ମାନେ। ଶାମ୍ବ ଦଶମୀରେ ମାନେ ଦୁଆର ଦୁଆରେ ବଢ଼ା ହେଇଥାଏ ଖାଇବା। ପୂଜା ହେଇକି ସୂର୍ଯ୍ୟଙ୍କୁ ଏମିତି ମାନେ ବଢ଼ା ହେଇଥିବ ପତ୍ରରେ। କେତନ୍ ସାତଟା କି ମାନେ କେତେଟା ପତ୍ର ମାନେ ଛୁଆ ମାନେ ଆସିବେ ସବୁ ମାନେ ସାହିର ଛୁଆମାନଙ୍କୁ କିଛିଟା ଡକା ହବ ସେମାନେ ସବୁ ଆସିବେ। ସେମାନେ ସେଇ ସାରି କଥ ବସିବେ ପୂଜା ସରିଲା ପରେ ସମସ୍ତେ ସେଇଠି ଖାଇବେ ପ୍ରସାଦ। ତାପେ ସେ ଏଠୁ ଏମିତି ସମସ୍ତିଙ୍କ ଘରେ ହେଇ ଥିବ ସମସ୍ତ। ସମସ୍ତିଙ୍କ ଘରେ ବୁଲି ବୁଲି ଆ ଖାଉ ଆଉ ଖେଚେଡ଼ି ହେଇଥାଏ ଡ଼ାଲମା ହେଇଥାଏ। ଆଉ ଖଟା ଖିରି ଆଉ ମାନେ ଯିଏ ବି ମାନେ ମିଠା। ଏଗୁରା ସବୁ ଦେଇଥାନ୍ତି ଖାଇବା କୁ ବହୁତ ଭଲ ଲାଗେ। ସମସ୍ତିଙ୍କ ଘରେ ବୁଲି ବୁଲି ଖାଇବାକୁ।
ମୁଁ ଗଲି ମ୍ୟାଡ଼ମ୍ ସମସ୍ତିଙ୍କ ଘରକୁ ଯାଅ ଖାଇକି ଆସ ମୁଁ ଗଲି। ସମସ୍ତୁଙ୍କ ଘରକୁ ଯାଅ ଖାଇକି ଆସ।
ହଁ ବହୁତ ଭଲ ଲାଗେ ସମସ୍ତିଙ୍କ ଘରେ ଯାଇ ଖାଇବା କୁ। ମିଶିକି ବି ଖାଉ ଛୋଟ ଛୁଆମାନେ।
ଅହ ତ ସେ ଗୋଟେ ମଜା ବହୁତ ଲାଗୁଥିବ ନା।
ହଁ।
ମୁଁ କହିଲି ଆପଣଙ୍କୁ ସେଇଟା ଗୋଟେ ମଜା ଲାଗୁଥିବ ଯେ ନାଇଁ ଆମେ ସମସ୍ତିଙ୍କ ଘରେ ଏମିତି ଖାଇବା। ମାନେ ସମସ୍ତେ ସାଙ୍ଗ ହେଇକି ସବୁ ସାଙ୍ଗସାଥି ଡକା ଡକି ହେଇକି ଯାଅ।
ହଁ ବହୁତ ମଜା ଲାଗେ ସମସ୍ତେ ଯାଉ ଡକାଡକିହେଇକି।
ଅ ହଁ। ଆପଣଙ୍କୁ ମାନେ ମୁଁ ଶୁଣିଥିଲି ଯେ ଶାମ୍ବ ଦଶମୀରେ ଯାହାକୁ ଯୋଉଟା ପସନ୍ଦ ଘରର ଲୋକ। ଲୋକମାନଙ୍କୁ ଯୋଉଟା ପସନ୍ଦ ସେଇଟାରେ ଭୋଗ ଲାଗେ।
ହଁ ହେଇଥିବ କିନ୍ତୁ ଆମର ଏପଟେ ତ ଏମିତି ହିଁ ହୁଏ।
ନାଇ ମାନେ ମତେ ପସନ୍ଦ ହେଲା ଗୋଲାପଜାମୁ। ମୁଁ କହୁଛି ତ ସେଇ। ମାନେ ସେଇ ଭୋଗରେ ଗୋଲାପଜାମୁ ମାନେ କି ମାନେ ଖାଇ କି ନୁହଁ। ନାଗ କିଣା ହେଇକି ଆସିବ ସେଇ ଗୋଲାପଜାମୁ ତାପରେ ଧନ୍ୟବାଦ ଆଉ ଜଣକୁ। ପସନ୍ଦ ରସଗୋଲା ତ ତା ପସନ୍ଦ ରେ ନାଇଁ ର। ତ ଗୋଲା ସେ ତାକୁ ଧରିନିଅ ଏଇ ପିଠା ପସନ୍ଦ। ତ ସେଇ ପିଠା ତା ଆଗ ପୂଜା ହବ ତାପରେ ଯାଇକି ସେମା ଖାଇବେ। ଏବେ ଯାହାର ଯୋଉଟା ପସନ୍ଦ ଥାଏ ସେଇ ପସନ୍ଦର ଜିନିଷ ଭୋଗ ଲାଗିଥାଏ ଫାଷ୍ଟେ। ତାପରେ ଯାଇକି ଘର ଲୋକମାନେ ଖାଆନ୍ତି ପା। ଘର ଲୋକ ହୁଅନ୍ତୁ ବାହାର ଲୋକ ହୁଅନ୍ତୁ ମୁଁ ତ ସବୁ କିିଛି ଜାଣିନି। ହାଲକା, ହାଲକା କିଛି, କିଛି ଜାଣିଛି। ମାନେ ଯେହେତୁ ଆମେ ମାନେ ଗାଁ ରେ ରହିନୁ। ଗାଁ ବିଷୟରେ କିଛି ସେତେଟା ଜାଣିନୁ ଗାଁର ସେ ଓଷା ଆଉ ପୂଜା ପରମ୍ପରା ଏସବୁ ଅଛି ଜଣା ଅ ଛି କିନ୍ତୁ ଏତେଟା ବି ଜଣା ନାହିଁ ଯେ ଆମ୍ ମାନେ ମୁଁ କହିପାରିବି ଡି ଟିଲ୍ସଟା କଣ ମାନେ କଣ ନାହିଁ। ଉଁ ହୁଁ ତ ଆମର ଗୋଟେ ଆଉ ଗୋଟେ ଥାଏ କଁ କହିଲେ ଆରେ ହଁ ଦୋଳ ପୂର୍ଣ୍ଣମା ତ ତା ବିଷୟରେ କଣ କହିବେ ଦୋଳ ପୂର୍ଣ୍ଣମା କେମିତି କଣ କରନ୍ତି।
ଦୋଳ ପୂର୍ଣ୍ଣିମାରେ
ଦୋଳ ପୂର୍ଣ୍ଣମା ସେଇଟା କାହା ମାନେ କାହାଙ୍କ କାହାର ପୂଜା ଦୋଳ ପୂର୍ଣ୍ଣମାଟା?
ଉଁ ଦୋଳ ପୂର୍ଣ୍ଣିମା ହଉଚି ଶ୍ରୀକୃଷ୍ଣଙ୍କର ଆଉ ମାନେ ଗଉଡ ଘର ମାନେ ତାଙ୍କ୍ କର ହଉଛି ଦୋଳ ପୂର୍ଣ୍ଣିମାଟା ଭୋଉତ ବଡ ପର୍ବ ହେଇଥାଏ ଆଉ ଏହି ପର୍ବରେ ତାଙ୍କର ସମସ୍ତିଙ୍କ ପାଇଁ ନୂଆ ଡ୍ରେସ୍ ହେଇଥାଏ ଆଉ ଗାଈମାନୁଙ୍କୁ ଗାଧେଇ ଦେଇ ଥାନ୍ତି। ଆଉ ତାଙ୍କ ଦେହେରେ ଅଭିର ଲଗେଇ ଦେଇଥାନ୍ତି ଆଉ ମାନେ
ନର୍ମାଲି ହୋଲିରେ ବି ଅଭିର ଲଗାନ୍ତି ଗାଈମାନଙ୍କ ଠି ତ ମୁଁ ବି ଲଗେଇଚି। ହଁ।
ମାନେ ଗାଈ ଗାଧୁଆ ବୋଲି ଯୋଉଟା କୁହନ୍ତି ସେଦିନ ହିଁ ସିଏ ହୋଲି ଲଗାନ୍ତି ସେଦିନ ଗାଧେଇ ଦିଅନ୍ତି ଗାଈକୁ। ତାପରେ ହୋଲି ସିଏ ଅଭିର ଲଗାନ୍ତି ସେଦିନ ତାପରେ ଏମତି ହେଇକି ଦୋଳ ପୂର୍ଣ୍ଣିମା ଦିନ ସେଦିନ ଆମର ଅ ମାନେ ଉଁ ଗୁ ହାଳେ ଯୋଉଟା ଯୋଉଠି ଗାଈମାନେ ରୁହନ୍ତି ଉଁ ଗୋମାତାମାନେ ସେ ଠି ମାନେ ସେଇ ଗୁହାଳେ କ୍ଷୀରି ହେଇଥାଏ ଶୀତଳ କ୍ଷୀରି। ଆଉ କ୍ଷୀରି ହେଇ ସାରିକି ମାନେ ସେଇଠି ପୂଜା ହେଇକି ଭୋଗ୍ ମାନେ ଭୋଗ୍ ପୂଜା ହେଇକି ସେଇଠି ତାପରେ ସମସ୍ତେ ଖାଇଥାନ୍ତି ତାକୁ ଆଉ ରାତିରେ ଉଁ ଆଉ ରାତିରେ ପୂଜା ହେଇଥାଏ ଆମର ଅ ରାତିରେ ଗୋଟେ ସଜ ବୁଡା ଥାଏ ସେଇଟା ହେଇଥାଏ ପୂଜା ହେଇଥାଏ। ଏମତି ସବୁ ଥାଏ ଦୋଳ ପୂର୍ଣ୍ଣିମାରେ ଆଉ।
ଆପଣଙ୍କୁ ପୁରା ମଜା ଲାଗୁଥୁବ ଦୋ ମାନେ ଦୋଳ ପୂର୍ଣ୍ଣମାରେ। ଓ ହଉ ମ୍ୟାଡାମ୍ ଆପଣଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା ଏବେ ମୁଁ ମୋ ଆଡୁ ଫୋନଟିକି ରଖୁଚି।
ହାଉ।